ଏଇଟା ଆମକୁ ହାଲୋ ଉଁ କଣ କରୁଛ।
ଉଠେଇଲାଣିତ ମୁଁ କହିଲି ଯେତିକି ଲୁଗାଉରା ଶୁଖିଗଲାଣି ଯାଏ ଧରିକି ନହେଲେ ଆସେ ଆଉ।
ହଁ ସକାଳୁ କାଂଳେଇଥିଲା ଏଇନା ଲାଗୁଚି ହେଲାଭଳିଆ।
ସେଇଥିପାଇଁ ଆଇଥିଲୁ ତ ଛାତ ଉପରକୁ।
ହୁଁ ଏଇ ଭାତ ବସେଇଚି। ପୁଅକୁ ଖେଳଉଛି ଦୋଳିରେ। ହୁଁ। ଝିଅଟା ଏଇନା ତାକୁ ଶୋଇ ଦେଇ ଆଇଲି ପା। ଆ। ହଁ ସକାଳୁ ଟିକେ ଶୋଇନଥିଲା ଏଇନା ଶୋଇଲାଣି ତକୁ ଶୋଇଦେଇ କି ଆସୁଛି। ଆଉ ମାଇଁହେରିଆ।
ସାଗ ବସେଇଥିଲି ଯେ ବଉଙ୍କୁ କହିଲି ମୁଁ କହିଲି ଏ ଯୋଉ ତମ ନନାଙ୍କୁ ଖାଇବାକୁ ଦେଲି। ଦେଇଛି ଶାଗ ଆଡେ ବସେଇଛି ଆଣିଲେ ଡେରି କରିକିତ। ଆଉ। ବୋଉଙ୍କୁ କହିଦେଇକି ଆଇଲି ମୁଁ କହିଲି ଇଏକରୁଥା ବର୍ଷା ବୋହୁ ବହୁତ ଲୁଗାପଟାଉରାନା ଆଜି ଏକାଥରେ ତୋଳି ହବନି ଆଉ ତମେ ଦେଖୁତା ମୁଁ ଆଉଚି। ଆମେ ଲୁଗାପଟାଉରା ଦୁଅ ତେଳିଦେଲାଣି।
ଜେମାଦେଇ ର ଶୋମ୍ୟ କେମିତି।
ସେ ବସିଥିଲେ ହ
ତମେ ତାନେ ଖାଇନ।
ହୁଁ ତାଙ୍କର ମୋରପା ଖଇଲୁ ପଖାଳ ଭାତ। ଖାଇଚୁ ଝିଅ ସ୍କୁଲ ଯାଇଛି ଦଶଟାରେ ଆଜି କଣ। କରିଦେଇଛନ୍ତି ଅଙ୍ଗନବାଡ଼ି। ସିଏ ସ୍କୁଲ ଯାଇଛି ହୁଁ।
ହୁଁ ହୁଁ।
ଏଇ ମାସେ ହେଲା ଯାଇଛି।
ଉଁ।
ଯ ହୁଁ ସକାଳୁ ସାତଟାରେ ଯାଆନ୍ତି ନଅଟାରେ ପଳେଇ ଆସନ୍ତି।
ହଁ ହଁ ହଁ ହଁ ନା ନା ଏଇ ପୁଅଟା।
ଓ ହୋ ଛୋଟ ପୁଆନାଇଁ।
ହୁଁ ଏ ସାତ ମାସ୍ ତାର।
ଯା ପୁଅ ନା କଣ ହବେ।
ନା ନା ଆମ ଦେଇଙ୍କ ପୁଅ ଅଛନ୍ତି।
ଓ ହୋ।
ମାନେ ଯୋଉ ନଣନ୍ଦ ଯୋଉ ରହିନାହାନ୍ତି ଆମ ପାଖରେ ସେ ତାଙ୍କ ପାଖରେ ସେ ତାଙ୍କ ପୁଅ ହୁଁ ଓ
ନା ଦିଆଁ ଗାଁ କ ହଇରାଣ କରୁଥିବେ ତମକୁ ଆଉ
ହୁଁ ହୁଁ ହୁଁ। ମୁମ୍ବାରକ ଧଉଛି ତ ମାମା ଯାଇଛନ୍ତି ଗାଧଇଆ ପାଇଁ। ବର୍ଷା ଟା ଉଠିଲାନି ନା ନଗାଧ ନା ହଉ ଗାଧୋଇ ହବାନି ସଫାସଫି କରୁଛନ୍ତି।
ଓ ହଁ। ପାଣି ହାତ କିଏ ହଉଛି ସଫାସଫି କରୁଛି କିଏ?
ଏଏହେହେ।
ଯାଉଛୁ ନା ଛୁଆ ପିଲାଙ୍କ ଦେହରେ ଏଇରା ହେଲା ମେନେ୍। ତାର ଛୁଆଟକୁ ତମର ଛୋଟିଆଟେ।
ହୁଁ।
ମେ ଏଇଟା ଟିକେ ହଇରାଣ ଆଉ ପାଣି ଫାଣି ହେଇକି ଗଲ ମାନେ କଣ?
ଇଏ ଥଣ୍ଡା ଧରିବ ଆଉ ତମକୁ ଧରିଲା ମାନେ ଛୁଆଙ୍କୁ ଧରିବ ତମ ଦେହରେ ଯଦି ଠିକ ଠାକ ଗଲା ତାହେଲେ କିଛି ନାହିଁ।
ହଁ ଝିଅଟା କୁ ବା ସେମିତି ଥଣ୍ଡା ଧରିକି ରହୁଛି।
ସେଇଆ ପା ଆଉ କିଏ ଅଛି ଯେ କିଏ କରିବ?
ହୁଁ।
ହଁ ତାର ଛୋଟଟେ ନ ହେଇଥାନ୍ତା କି?
ହୁଁ।
ତମର ଛୁଆ ବର୍ଷେ ମିନିମମ ଯାହାରେ ପାଣି ଫାଣି ଏଠୁ ଟିକେ ଦୂରେଇକି ରୁହନ୍ତି।
ହପରେ ଯାନ୍ତ ସ
ଆଉ ସଫା ନ କଲେ କଣ କର
ଆ ଉଡ ମାଇ କଣ ଦୋକାନ ବସିଛନ୍ତି ନା କୁଆଡେ ଯାଇଛନ୍ତି ମେଡିକାଲ ଫେଡି
ସେ ଖାଉଥିଲେ ନା କଣ?
ଓ ହଁ ତ କହୁଚି କାହିଁ ଆଉ କୁନି ଫୋନ କରୁନି ମାହିରେ
ହଁ ହ।
ଭ ନ ଟ ଅସୁବିଧା ଥିଲା ସେଥିପାଇଁ। କରିବି ତ ମୁଁ ଭାବୁଛି କରିବି କରିବି
ପଚୁ ନ ଲଗେଇମି ଫୋନ କଥା ହବୁ।
ହୁଁ ଦେଇସିନା ଦିନ ପଟେ ଅଛି ଆଉ ଟାଇମ ମିଳୁନି କିଏ କରୁଚି ଆଉ? ବାବୁ ଫାଙ୍କା ହେଲେ କରିଦେବି।
କେତେବେଳେ ଟାଇମ କଣ ଏଇ ଛାତକୁ ଆଇଲି ବୋଲି ଟିକେ ତମକୁ ଫୋନ କଲି। କଣ କଲି ନହେଲେ କଉ ମତେ ଟାଇମ ହଉଛି ଯେ ମୁଁ କଣ ମ ଦିଓଳି ଛୁଆଙ୍କୁ ଟୁସନ କରୁଚି ତା ଭିତରେ ରୋଷେଇ କର ପାଠ ପଢା ଲ ଲୁଗାପଟା ଧୋ ଲୁଗାପଟା ସୁକା। କାମ ତ ହେଇଯାଉଛି ତୁ ଫୋନ କରିବୁ?
ପାଇଲାଠୁ ରାତି ହେଲା ପର୍ଯ୍ୟନ୍ତ ଖାଲି କାମ।
ହୁଁ ମା ଲୋ ବସେ ଟିକେ ଏଠି ବର୍ଷା ତ କୁଆଡେ ଗଲା?
ହ ହୁଁ ହ
ଲେଉଟା ଲଉଟା ଦେଲେଣି ଦେଖିଆ ବର୍ଷା ତ କଣ ଭାଙ୍ଗି ଗଲା ଟିକେ। ତାପରେ ନ ଶୁଖିଲେ କଣ କି ଘରେ ତାକୁ କେତେ କୁଆଡେ ନେଇ ପକେଇବୁ କୁହନି?
ଏରା ଗନ୍ଧ ଗନ୍ଧେଇ ପା ନ ଶୁଖିଲେ। କେମିତି ବାଜି ଯାଇଥିବ ଆ କିଛି ଲାଗିବନି।
ସେଟେ ଲୁଗାଅରା ବାଜିଗଲାଣି ଏଇ ଗୋଟେ ଜିନିଷ ତମ ନନାର
ଏଇ ହଁ ଜିନ୍ସ ପେଟ ହଉ ଗେଞ୍ଜି ହଉ ଏଇରା ତ ସୁଖି ବନି ସହଜେ। ଏ ଖରା ଟିକେ ନ ବାଜିଲା ହୁଁ।
ହଁ କଣ ଖାଇଥିଲ?
ସଖାଳେ ଚା, ବିସ୍କୁଟ ଖାଇଥିଲି।
ରୋଷେଇ ସରିନି?
ରୋଷେଇ ନାଇଁ ଭାତ ବସିଛି ସକାଳୁ ଭଜାଭୁଝି ହେଇଥିଲା ଅଛି ପଖାଳ ଖାଇବେ। କଣ ହବ ଗାଧୁଆ ବେଳ ପାଇଁ?
ମାନେ ଗାଧୁଆଳଳେ ତମର କେତେ ଡେରି ରେ ଖାଉଛ କି
ଆମର କେତେବେଳକୁ ଗୋଟେ ଗଲେ ସାଢେ ଗଟେ ଏମିତି ଆଉ ଓହ ସକାଳେ ପଖାଳ ଖାଇ ଦେଇଥାନ୍ତି ତାପରେ ଯ ଲେଟରେ ଖାଆନ୍ତି ହୁଁ ହଁ ବେଳେ ବେଳେ ଖାଇଲେ
ହୁଁ ନା ବେଶୀ ଟାଇମ ଖାଇବ ନା ଥଣ୍ଡା ଫଣ୍ଡା ଧରିବ ନା ଥରେ ଥଣ୍ଡା ହେଇଗଲା ମାନେ ତାକୁ ମୋ ଝିଅର କଣ ହେଲା ନା ଯେତେବେଳେ ଛୁଆଟ ହେଇଥିଲା ସେ ମାର୍ଚ୍ଚ ମାସ ହେଲା ମାସେ ମାସେ ଜଷ୍ଟେ ଶାଲ ଆ ଗରମ ହେଇ ଆସୁଥିଲା ହେଲା ଗରମ ଲର ହେଇ ଆସୁଥିଲା ସିଏ କଣ ହେଲା ନା ଅଳ୍ପ ଅଳ ଅଳପ ଅଳ ସୁୁଲସୁଲି ଆଇପ କ ବାଜେ ତାପରେ ସବୁ ଗାଧୋଇଲା ମାସ ଦି ମାସ ହେଲା ଯେମିତି ଷ୍ଟାର୍ଟ ହେଇଗଲା ଗାଧେଇଲା ଖରା ଗରମ ହେଲା ଗାଧେଇଲା ଫାନ ପବନ ଖାଇଲା ଫ୍ୟାନ ନଦେଲେ ଶୋଇବ ନାହି ନଦଲେ ତ ମ ତି ହେଇ ଯେମିତି ତ ବର୍ଷେ ହେଇଛି ଥଣ୍ଡା ତ ଡେଲି ମାସ ଦେଇ ଦଡଲୀ ନ ନେଇାଇକି ମି ଏତେ ଥଣ୍ଡା ଯେ ଆଜି ପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ ଏଇ ବ ଏ କଣ ଗାଧ ଏତେ ଖରା ଗରମ ହଉଛି ତା କ ଗା ଦେଇ ଦେଇେଇଛି
ହଁ ଯେତେବେଳେ ନଛିତ ଘରକୁ ଯେତେବେଳେ ଆସ ସେ ପୂଜା ଘର ଇଏ ଅଷ୍ଟମୀ ରଜରେ ସେ କହିବା ଆ ବୋଉର ଦେହ ଖରାପ ହେଇଛି ଆଣ୍ଠୁ ବିଇ ହେଇଛି ଝିଅ ଥଣ୍ଡା ହେଇଛି ଆ ମେଡିକାଲ ନେଇ ନେବି ହ ଓ ସବୁବେଳେ ତଙ୍କ ଦେଁଙ୍କର ହଁ ସବୁବେଳେ ଝିଅଟାର ଦେହ ଖରାପ ହଉଛି ସେ ଯେତେବେଳେ ଗଲେ ବି କହିବେ ହୁଁ ଏଇ ବଡ ଖବର ଟିକେ କମି ଯାଇଥିବ
ହୁଁ ଆଉହାରପା ବହିଛି କି ରାଜିବରୁ ପୁଣି କୋଉଠି କମିବ ନାହି ମେଡିସିନ ରେ ଯାଜବରୁ ନେଇକିମି ମୁଁ ଶୁଚାରଦ
କଣ କରିବି ହୁଁ
ଆଉ ଏଇ ବର୍ଷା ଦିନେ ଯଦି ଦେହଖରାପ ହବ ବାଇକରେ ଯାଇପାରିବୁ ତାକୁ ପୁଣି ଗାଡିକର ନେଇକି ଯା
କେମିତି ଛୁଆଟାକୁ ନେଇକି ଯିବ ଯେ
ହୁଁ କଣ କରିବୁ
ଗରମ ବି ହଉଛି
ହୁଁ
ଓ ହୋ ମୁଣ୍ଡଟା ବି ଟିକେ କୁଣ୍ଡେଇ ବାକୁ ଟାଇମ କେତେ ହେଲାଣି ମୁଣ୍ଡ କୁଣ୍ଡେଇନି
ଆଉ ଗରମକୁ ଯାହା ହବଣି ପୁଣି ସେ ଚୁଟିଫୁଟି
ହୁଁ ଆମ ଘରେ ରହିଲେ ସବୁ ପାଗଳ ହବ ସକାଳୁ ଉଠିବୁ ଆଗ ବାସନ ଦୋ ବା ପାଣି ବା ଆଣେ ଘର ପୋଛ ଆଜି ସକାଳୁ ସାଢେପାଞ୍ଚଟା ହେଇନଥିଲା ଉଠିଲିଣି ତଥାପି କାମ ସରୁନି ତମ ନନା ଏଇନା ଡିଉଟି ଏଇ ଗ୍ୟାସ ନା ଆସିନି କୋଉଥିଲା ଆସିବ ବୋଲି କଣ କରୁଛୁ କେହାଣି
ଆସିଥିଲା ସେଇ ଇଁ ଉଁ। ଏଇଠି ସେ ଦେଇଙ୍କ ଦେହଖରାପ ହେଇଥିଲା ଦେଖିବାକୁ ଆସି
ଦଉନାହାଁନ୍ତି ମୁଁ ମାଜିଦେବି ଓ ହ।
ଲଙ୍କାଦଳିକି ଖାଇଦେଲି ଯେ ଝୋଳ କରିଥିଲି ହାତଗୁରା ଖାଲି ପୋଡୁଛି।
ହୁଁ ହୁଁ ରାଗଲଙ୍କା ଆଉ ହୁଁ।
ହୁଁହୁଁ।
ଯୋଉ ଆସିଥିଲା ଯୋଉ ମୋ ଝିଅର ଏକୋଇଶିଆ ହେଇଥିଲା ସେଇ ଟାଇମରେ ଆସିଥିଲା ସେତି ତ ନାଇ
ନା ନା ଝିଅ ଏକୋଇଶିଆ କା କା ଝିଅ।
ମୋ ଝିଅ ଏକୋଇଶିଆ ଦିନ ମାଇଁହେରିକା ଏଠି ଆସିଥିଲେ କହିଲେ ଯେ ସୁନା ଆଜି ଆସିବ।
ହଁ ହଁ ଏଇ ଆସିଥିଲେ କଣ କି ଏଇଠି ଆମ ଘର ପାଖରେ ସେ ଦେଇଙ୍କ ଦେହ ଖରାପ ହେଇଥିଲା ତ ଆଇଥିଲା ଦେଖି। ହୁଁ ଆଉ ଆଛିିନି।
ହୁଁ
ଆଉ ଯୋଉ ଆସିବ ବୋଲି କହୁଥିଲା ତ ଏଇ ମାସରେ ତା ଯା ନାହିଁ ତ କଣ ଯାଇଛି କୋଉଠି କଣ ପରୀକ୍ଷା ହଉଛି ପକେଇଥିଲା ନା କଣ। ଦେବାକୁ ଯେ ଆସିଲା ପରେ ଘରକୁ ଆସିବ ଇଏ ଆଉ।
ସେ ଯୋଉ ବାହା ହେଇଛି ସୁନା ଚାରି ଭାଇ ନା ତିନି ଭାଇ ସେମାନେ।
ତିନିିଭାଇ।
ସୁନା ସେଖ ନହିଁ
ସୁନା ମଝିଅଁ।
ସାନ ବାହା ହେଇନି।
ନା ସାନର ବି ବୟସ ହେଇଗଲାଣି ତିରିଶି ଏକତିରିଶ ତି ରିଶି ଖଣ୍ଡେ ହେଲାଣି। ଯେ ଝିଅଫିଅ ମିଳିନାହାନ୍ତି।
ହଁ ସେଇଟା ତ ଅସୁବିଧା ହୁଁ ହୁଁ ସୁନା ମତେ ମଝିରେ ପ ଏଥର ମୋ ଦାଦା ଝିଅଙ୍କ ଫଟୋ ଛାଡିଥିନି ଏଇ ଝିଅଟା କିଏ କିଲୋ ମୁଁ କହିଲି ମୋ ଦାଦାଙ୍କ ଝିଅ ପା। ହେଁ ହଉଛି ତାଙ୍କର ବାହାଘର କରିବେ ନା। ମୁଁ କହିଲି ନା ତାଙ୍କର କରିନାହାନ୍ତି ସାନମା କହୁଥିଲା ଆଉ ବର୍ଷେ ଯାଉ ତାପରେ କରିବି କରିବା ପାଇଁ ବୋଧେ ତାଙ୍କ ଦିହର ପାଇଁ ସେଥିପାଇଁ କଉଥି ହଁ ସେଇଥିପାଇଁ ପଚା
ତାଙ୍କର ବି ଭଲ ସବୁ ଭଲ ଘର ଭଲ ଇଏ ସବୁ।
ହୁଁ।
କିଛି ଅସୁବିଧା ହବନି। ତିନି ଭାଇଆଙ୍କ ଦେଖିବାକୁ କେହି ଗୋଟେ ଅସୁନ୍ଦର ନୁହଁ। ବାଛି ପାରିବନି ତିନି ଭାଇଆଙ୍କ ପୁରା ପୁରା ଭଲ ଦେଖିବାକୁ। ବଡ଼ ଚାକିରି କରିଛି ମଝିଆ ତାର ଗାଡ଼ି ବୁଝାବୁଝି କରୁଛି ସାନ ସେମିତି କୋଉଠି ସେଁ ଗାଁ ପାଖରେ କୋଉଠି ଗୋଟେ ରହିକି ଭଲ ଇଏରେ ରହିଛି।
ହୁଁ। ହୁଁ ହୁଁ।
ଆଉ।
ଏଟା ଶୋଇଥିଲା ଝିଅଟା ଉଠିପଇଲାଣି।
ହଉ ତାହେଲେ ଯାଅ ତାକୁ ଧରିବ। ଯାଏ।
ସିଏ ଏଇନା ଖେଳିବ ତାର ର ସିଏ ଏଇନା କଣ ଶୋଇପଡ଼ିବ କି? ତାର ଖେଳିବ ସେ ଖଏ ତା ଭଲ ନା ସାଇ ସମ୍ପର୍ନା ଆଉ ଡାକୁଛନ୍ତି କିଏ ଡାକୁଛି କୁଇନି କିଏଡ଼ାକୁଚି ସୁଇଟି ଏମିତି ଆଉ ଯାହା ଇଚ୍ଛା ହଉ ଯିଏଡାଖୁଛନ୍ତି। ସିଏ ପତଳା ହେଇଛି ବୋଲି ତା ଜେଜ ଡାକୁଛନ୍ତି ଡାଙ୍ଗ ହଁ ହଁ ହଃ।
କାଲି ତମ ନନାକୁ ଦେଖଉଥିଲି ଫଟୋ। ମୁଁ କହିଲି ଦେଖ କୁନି ଝିଅ ନାଁ ହଁ ତା ମା ଭଳିଆ ହେଇଛି।
ହଁ ହଁ। ହଁ ସେ ତ ମୋ ହ୍ୱାଟସପ ନନା ନାଇଁ କି ମୋର କଣ୍ଟାକ୍ଟ ଲିଷ୍ଟ କିନ୍ତୁ ମୁଁ ତା ସାଙ୍ଗେ କେବେ କଲ କରେନି ମୁଁ ତ ନନାଙ୍କ ସହ କେବେ କଥାବାର୍ତ୍ତା ହୁଏନି।
ହୁଁ ନା କାଲି ରାତିରେ ଦେଖଉଥିଲି ମୁଁ ତମ କଥା କହିଲି ତ ସେଇ ଯୋଉ ଇଏ କଥା ଆଉ ମୁଁ ଦେ ଖନି କୁନି ଝିଅ ନା ଭଲଟେ ଆଉ ତା ମା ଭଳିଆ ଆଉ।
ହୁଁ ହୁଁ।
ହୁଁ। ଛୁଆର ଏଇ ଛୁଆ ବେଳେ ଯାହା ଯାହା ବର୍ଷେ ଦି ବର୍ଷ ଗଲା ବେଳକୁ ତ ଜି ମାନେ ଦେହରେ କିଛି କି ନାଇଁ ମୋ ଝିଅକୁ ତ
ଆ ସବୁବେଳେ ଦେହପା ଖରାପ ହବନା ସେ ଝଡ଼ିଯିବେ। ଆଉ ଯେତେ ଖାଇନେ ପିଇନେ କଣ ଅଛି?
ଏଇନା ଟୁ ମାନେ ଛୁଆବେଳେ ମୁଁ ପା ଭାବୁଛି ଛୁଆବେଳେ ଯେତିକି ଖାଉଥିଲି ଯଦି ସେତି ଏତିକି ବି ସୁଧା ଏଇନା ଖାନ୍ତା କେତେ କଣ ନାଇ ଏତେ କମ ମାନେ ତି ତିନି ଚାମୁଚ ଜାଣିବୁ ସେ ଚୁର ଧର ଛ ତୁଆ ଖାଉଥିଲା ଛୁଆ ବେଳେ ଏଇନା ଅଧ ଚାମଚ ସେଇଟା ଖାଉନି ଅଧ ଚାମଚ ବି ଖାଉନି। ମାନେ ସେ କଣ ଛୁଆ ହବ ମତେ ଖାଲି କଣ ଲାଗୁଛି। ଭାତ ସି